ହଁ।
କଣ କରୁଚ?
ଏ ଏଠୁ ବୁଲୁଥିଲି ଛାତ ଉପରେ ତମେ।
ମୁଁ ତ ଏଠି ରୋଷେଇ ସାଲା ତ ଏବେ ବାପା ବୋଉଙ୍କୁ ଖାଇବାକୁ ଦେଇକି ବୁଲୁଛି ଆଉ।
କଣ ରୋଷେଇ କଲ ଆଜି?
ଆଉ ଯେ ରୁଟିକୁ ପୋଟଳ ଆଳୁ ଭଜା ଆଉ ଦିନବେଳେ କରିଥିଲି ଭା ତ ଡାଲମା ଦହି ବାଇଗଣ ପାମ୍ପଡ ସାଲାଡ଼୍ କରିଥିଲି ଆଉ।
ହଁ ହଁ।
ତମେ କଣ ଖାଇଚ।
ମୁଁ ଲ ଏ ଦି ପରେ ଖାଇଥିଲି ଖେଚେଡି ଖାଇ ଦେଇଥିଲି।
ହୁଁ।
ଆଉ ଏବେ ଏଇ ମ୍ୟାଗି ଦିଇଟା ଆଣିଚି କରିକି ଖାଇଦେବି ଆଉ।
ହୁଁ।
ଆଉ ରୁଟି ତାପରେ ରୁଟି ସହିତ ଭଜା କରେ କି ତରକାରୀ କରେ ଆଉ ପେସେନ୍ସ ନାହିଁ। ମ୍ୟାଗି ଟିକେ ସିଝେଇ ଦେଲୁ। ଖାଇଦୋବୁ କାମ ଶେଷ।
ହଁ ସତ କଥା।
ସେଇପା।
ଆଉ ଘରକୁ କଲ୍ କରିଥିଲ?
ହଁ ମମି ସହିତ କଥା ହେଇଥିଲି ଭାଇ ସହିତ କଥା ହେଇଯାଇଥିଲି।
ହୁଁ। ଆଉ କାଲି ସ୍ନାନପୂର୍ଣମୀରେ କୁଆଡେ ଯାଇଥିଲ କି ନାଇଁ?
ନାଁ ମ କୁଆଡେ ଯାଇନୁ ଲାଇବ୍ରେରି ହିକା
ଖାଲି ଲାଇବ୍ରେରୀ ତାହେଲେ ଜୀବନଟା ଲାଇବ୍ରେରୀରେ ରହିଯିବ।
ଆ ସେଇୟା ପା ମତେ ବି ବେଳେ ବେଳେ ସେଇୟା ଲାଗୁଚି। ଏ ଲାଇବ୍ରେରୀ ହେଇ ହେଇ ଜୀ ବନଟା ଲାଇବ୍ରେରୀ ହେଇଯିବ କେତେବେଳେ।
ହଁ।
ଆଉ ତମ ଦେହ ଭଲ ଅଛି?
ହଁ ଦେହ ଭଲ ଅଛି। ଆଜି ବର୍ଷା ହୋଉଥିଲା?
ଆଜି ପୁରା ସକାଳୁ ବର୍ଷା ହେଲା ଯେ କଣ୍ଟିନ୍ୟୁ ପୁରା ଗୋଟେ ପର୍ଯ୍ୟନ୍ତ। ଗୋଟେ ଦିଇଟା ପର୍ଯ୍ୟନ୍ତ। ହଁ ସବୁ ଆଡେ ଏଇଥର ବର୍ଷା ହେଇଚି। ଆଜି ଇଣ୍ଟରନ୍ୟାସନାଲ ରେନି ଡେ ହେଇଯାଇଚି ପୁରା।
ହଁ ଆଜି ପୁରା ଚାରିଆଡେ ଯାହାକୁ ଫୋନ୍ କଲେ ବି ସମସ୍ତେ କୋହୁଛନ୍ତି ଆଜି ଦିନ ସାରା ଝିପ ଝିପି ବର୍ଷା ହେଇଚି ରା ମାନେ ରାତିରୁ ପ୍ରବଳ ହେଇଥିଲା। କିନ୍ତୁ ଦିନ ଯାକ ଝିିପ୍ ଝିପ୍ ବର୍ଷା ହୋଉଚି କିନ୍ତୁ ଏବେ ବି ମେଘୁଆ ପାଗ ହେଇକି ଅଛି ସେମିତି ଦିନ ବେଳଠୁ।
ହଁ ହଁ ମେଘୁଆ ପାଗ ହେଇକି ଅଛି ବର୍ଷା ଝିପ୍ ଝିପ୍ ଝିପ୍ ଝିପ୍ ଚାଲିଚି।
ହୁଁ।
ସକାଳୁ ତ ଉଠିଲିଣି। ମୁଁ କହିଲି କଣ ଏମିତି ସାଉଣ୍ଡ ହୋଉଚି ଦେଖିଲା ବେଳକୁ ମେଘ ପୁରା
ମୁଁ ଦେଖୁନ ମୁଁ ସକାଳୁ କଣ କରିଲି ଜାଣିଚ। ମୋର ସଫାକରିବାର ଅ ରଜ କୁ ଯୋଉ ଆମ ଗାଁ କୁ ଯାଇଥିଲି ବାପ ଘରକୁ ମାନେ ହେଟି ଡ୍ରେସ ଫ୍ରେସ ଜିନ୍ସ ଫିନ୍ସ ଗୁଡା ଏ ସବୁ ପିନ୍ଧଥିଲି ନା ଏଠି ସିନା ପିନ୍ଧୁନି ଡ୍ରେସ ଏଠି କେବଳ ନାଇଟି ନହେଲେ ଲୁଗା।
ହଁ।
ହେଠି ମୁଁ ପିନ୍ଧେ ଡ୍ରେସଉରା ମୁଁ କଣ କଲି ସବୁ ସେ ରୁମରୁ ଉଠିଲି ନା ଉଠିଲି ସାଙ୍ଗେ ସାଙ୍ଗେ ସବୁ ସଫା କରିବା କୁ ମୁଁ ବାହାରକୁ ଆସିଚି କି ବାହାରକୁ ଆସିନି। ରୁମରୁ ସବୁ ସଫା କରିବି ବୋଲି ସବୁ ଧରିକି ଆସିଲି। ଭଗବାନ ମୁଁ କହିଲି ସଫା କଲେ କି ଶୁଖିବ ଏମିତି ପାଗରେ ଫୁଣି ନେଇକି ଥୋଇଦେଲି। ବୋଇଲେ ଏମିତିଆ ପାଗରେ ସଫା କଲେ ଶୁଖିବନି କଂ ପାଇଁ ସଫା କରିକି ନଷ୍ଟ କରିବି ଡ୍ରେସ ହେକା। କେମତି ଗୋଟେ ସ୍ମେଲ ହବନି ସଫା କରିକି ଶୁଖେଇଲେ ଏଇ ବର୍ଷା ପାଗରେ ହେଥିପାଇଁ
ବେଶୀ କପଡା ପତର ସଫାସୁଫି କଲା ବେଳକୁ ବେଶି ସ୍ମେଲ ହବ। ମେନ୍ ତ ବାହାରେ ଶୁଖେଇ ପାରିବୁନି। ବାହାର ହାୱାଟା ପୁରା ସ୍ମେଲ ସେ ରୁମରେ ଏ ରୁମ ବି ସ୍ମେଲ ହେଇଯିବ। ସେୟା ରୁମ ବି ସ୍ମେଲ ହେଇଯିବ ଏଇଭଳିଆ।
ହଁ। ଆଉ ପଢାପଢି ଠିକ୍ ଠାକ୍ ଚାଲିଚି ସବୁ?
ହଁ ଚାଲିଚି ଆଉ।
ହୁଁଉଁ। ଆଉ କଣ କରିବ ବୋଲି ଭବିଷ୍ୟତରେ ଭାବିଚ?
ଭବିଷ୍ୟତରେ ଆମର ତ ସେ ଅନୁସାରେ ହେଇପାରିବନି ବାକି ଆମେ କର୍ମ କରିଚାଲିଚୁ।
ହୁଁ କଣ ତଥାପି ଭାବିଥିବ ତ ଗୋଟେ ଏମ ଥିବ।
ହଁ ସେମିତି ସେଇ ଗମେଣ୍ଟ ଚାକିରି ତ ଚାଲିଚି ଆଉ।
କୋଉଥିରେ କୋଉଥିପାଇଁ ମାନେ କୋଉ ମାନେ ଗମେଣ୍ଟ ଚାକିରି
ଏସ୍ ଏସ୍ ସି ରେଲୱେ ଏହି ଗୁଡାକ ଆଉ।
ଏସ ଏସ୍ ସି ଜିଡି? ହୁଁ କେତେ ମାନେ ହାଇଟ୍ ଅଛି କେତେ?
ହାଇଟ ମେନ ଜିନିଷ ହଉଚି ମେନ ତାପରେ ବି ଗୋଟେ କଥା ହଉଛି ମୋର ଆଇ ପ୍ରୋବ୍ଲେମ ଅଛି ନା। ସେଇଠି ପଛ ଘୁଞ୍ଚା ଦଉଚି।
ମେଡିକାଲ ଟେଷ୍ଟରେ କଟି ଯାଇପାରେ।
ହୁଁ।
ଏମାନଙ୍କର ଯେତେବେଳେ ହେମତି ମେଡିକାଲ ଟଷ୍ଟ ହେଇଥିଲା ଏମାନଙ୍କର କଣ କି ଏବେ ଯାଏ ବି ବର୍ଷକୁ ଥର ଲାଖେ ମେଡିକାଲ ଟେଷ୍ଟ ହଉଚି। ମାନେ ଯାର ଧର କୌଣସି ରୋଗ ବାହାରିଲା ନା ତାକୁ ଘରକୁ ପଠେଇ ଦଉଛନ୍ତି ନିଅ ରେଷ୍ଟ ନିଅ।
ଆଚ୍ଛା ଭଲ।
ମାନେ ଏମାନଙ୍କର ଆର୍ମି ମାନଙ୍କର ବର୍ଷକୁ ଥର ଲାଖେ ହବନି କି ମେଡିକାଲ ଟେଷ୍ଟ? ଏମାନଙ୍କର ବି ସବୁ ହଉଚି। ସେ ବର୍ଷକୁ ଥରେ ଲାଖେ ଗୋଟେ ଦିନ ପୁରା ମାନେ ଟେଷ୍ଟ ରେ କେତେ ମେସିନ ଫେସିନ ମତେ ଫଟୋ ଉଠେଇ ଛାଡିଥିଲେ ଥରେ ମୁଁ ଦେଖିଥିଲି।
ପୁରା ବଡି ପୁରା
ପୁରା ଟୋଟାଲ ବଡି ଟେଷ୍ଟ। ମାନେ କଣ ଏଗୁଡ଼ା ସବୁ ଗୋଡ଼ରେ ହାତରେ ଆଖିରେ କାନରେ ସବୁ କେତେ କୁଆଡ଼େ ମାନେ ଯେମିତି ହସ୍ପିଟାଲ ରେ ଯେମତି ଗୋଟେ ବେଡ ଆଡମିଟ ହେଇି ଗୋଟେ ରୋଗୀ ପଡିଚି ସେମିତି ଲାଗିବ।
ଓ ହାଁ ହାଁ।
ମୁଁ କହିଲି ସେଇ ଟାଇମ ରେ ଯଦି ହଠାତ୍ କିଏ ଭିଡିଓ କଲ୍ କରିକି ଦେଖେଇଦବ କଣ ହେଇଛି ଦେକ୍। ଦେଖ ତମ ସ୍ଵାମୀଙ୍କର ପୁରା ଶକ୍ ହେଇକି ହା ହାଟ ଆଟାକ ଆସିବ।
ସେୟା ଯାର ହାର୍ଟ ପ୍ରୋବ୍ଲେମ ଥିବ ତାର ତ ହାର୍ଟ ଚୋକ ହେଇଯିବ ସତ କଥା।
ସେଇୟା ପରା।
ସନ୍ଧ୍ୟା ବେଳେ କଣ ଖାଇଥିଲ?
ସନ୍ଧ୍ୟା ବେଳେ ଖାଇଥିଲି ସନ୍ଧ୍ୟା ବେଳେ ସେଓ ଖାଇଥିଲି। ତମେ ସନ୍ଧ୍ୟାବେଳେ ଆଉ କିଛି ଖାଇନ?
ନାଇଁ ସନ୍ଧ୍ୟାବେଳେ ଖାଇଥିଲି ମ ମୁଁ ଆଜି ଯାଇଥିଲି ମନ୍ଦିର କୁ ଟିକେ ଯାଇଥିଲି ତ ଆଉ ଭୋ ଭୋକ କେକ ଏ ପାଖରେ ହିଁ ଗୋଟେ ରାଧାକୃିଷ୍ଣ ମନ୍ଦିର ଅଛି।
ହୁଁ। ରାଧାକୃଷ୍ଣ ମନ୍ଦିର ଗଲେ ବହୁତ ଶାନ୍ତି ଲାଗେ ମତେ ବି ସେଇ।
ସେଇଠି ରାଧାକୃଷ୍ଣ ଅଛନ୍ତି ତାପରେ ଶିବ ଅଛନ୍ତି ଆଉ ମଙ୍ଗଳା ମା ମା ଅଛନ୍ତି ଗଣେଶ ଅଛନ୍ତି ହନୁମାନ ସବୁ ଠାକୁର ଅଛନ୍ତି ପ୍ରାୟେ। କିନ୍ତୁ ମେନଲି ମେନଲି ତାକୁ ରାଧାକୃଷ୍ଣ ମନ୍ଦିର ବୋଲି ମାନେ ଇଏ କରୁଛନ୍ତି ଆଉ।
ଆଖ୍ୟା ଦିଆହେଇଛି ଆଉ।
ବାକି ଯୋଉ ମନ୍ଦିର ହଉ ନା କାହିଁକି ଯେତେ କଷ୍ଟ ଥାଉ ମନ୍ଦିରକୁ ଯିବୁ ମାନେ ଗୋଟେ ମାନେ ସେ ମନ୍ଦିରକୁ ଯାଇକି ରିଟନ୍ ଗଲା ବେଳକୁ ସେ କଷ୍ଟ ସବୁ ଭୁଲି ଯାଇଥିବୁ ମାନେ ସେ ଏତେ ଶାନ୍ତି ମିଳିବ। ମାନେ ବିଲିଭ୍ ବି ହବନି ବହୁତ ଶାନ୍ତି।
ହଁ ସେଇଆ ପରା।
ଆସିନାହାନ୍ତି ତମ ଦିଦି ହେରିକା?
ନାଇଁ ସେ ଆସିନାହାନ୍ତି ଗାଁକୁ ଯାଇଛନ୍ତି। ତାଙ୍କ ଦେହଟା ଖରାପ ହେଇଯାଇଥିଲା ଗାଁକୁ ଯାଇକି ତ।
ଆଛା।
ସେଥିପାଇଁ ଆସିନାହାନ୍ତି ଆସିବେ ବୋଧେ ଆଉ ଟିକି ଝିଅ ନାହିଁଯେ ଘରଟା ଗହଳି କମି ଯାଇଛି।
ହଁ ବା ଘର ଖାଲି ଖାଲି ଲାଗୁଥିବଣି।
ହଁ ବହୁତ ଖାଲି ଖାଲି ଲାଗୁଛି ସେ ଥିଲାବେଳେ ଟିକେ ଗହଳି କରେ ନା ସମସ୍ତଙ୍କ ପୁରା ମାଇଣ୍ଡ ଫ୍ରେଶ ହେଇଯାଏ।
ହୁଁ।
ସେ ଥିଲାବେଳେ ଦିନ ରାତି ଆଣ୍ଟି ଆଣ୍ଟି ଆଣ୍ଟି ଚାଲିଥିବ ତାର। କିନ୍ତୁ ଏବେ ଘର ପୁରା ଫାଙ୍କା ଫାଙ୍କା। ସେମାନେ ଆସିବେ ହାରିମ ଏବେ।
ଦେହ ଭଲ ନ
ହୁଁ।
ଖାଇବ କେତେବେଳେ ଆଉ?
ମୁଁ ଖାଇବି ନଅଟା ସାଢେ ନଅଟା ବେଳକୁ ଖାଇଦେବି ଶାଶୁ ଶ୍ୱଶୁରଙ୍କୁ ଖାଇବାକୁ ଦେଇଛି ତ। ସେ ଉଠି ସାରିଲେ ହେଠୁ ଭାଇ ଖା ଖାଇବେ ଭାଇ ଖାଇ ସାରିଲେ ମୁଁ ଖାଇକି ଏକାଥରେ ସବୁ ମଜା ମଜି କରିକି ତ ଶୋଇବି ଆଉ।
ଓହୋ ହଁ।
ମୋର ଖାଇଲା ବେଳକୁ ସବୁବେଳେ ନଅ ଦଶ।
ହୁଁ।
କିନ୍ତୁ ମୋତେ ଡକ୍ଟର କହିଛନ୍ତି ସାତଟାରେ ଖାଇବାକୁ। ମୋର ଏଇ ପି ସି ଓ ଡି ପ୍ରୋବ୍ଲେମ ପାଇଁ।
ଓହୋ।
କୋଉ ଖାଇ ହଉଛି କହୁନ ନିଜ ଘର ହେଇଛି କି ଖାଇଦବୁ।
ହଁ ହଁ ଏଇଟା ସତ କଥା ନିଜ ଘରେ ଥିଲେ ହଁ ଗୋଟେ ପ୍ରକାର। ବାହା ହେଇଗଲା ପରେ ଆଉ ହଁ କରିବୁ କିନ୍ତୁ ପରମିସନ ଟା ଦରକାର।
ହଁ ସେଇଆ ପରା କହିଲ ଦେଖି। ସମସ୍ତଙ୍କୁ ପଚାରିକି ସମସ୍ତଙ୍କୁ ଖାଇବାକୁ ଦେଇ ସାରିକି ଆଉ ମନ ଇଚ୍ଛା ଆଗୁଆ ଖାଇକି ଶୋଇପଡିବୁ ଯୋଉ ଧୁଆ ଧୁଇଆରା ସବୁ ସେମାନେ ସବୁଦିନ କଲା ମାନେ ସେମାନେ କହିବେ କି ନାଁଇ।
ହୁଁ ହୁଁ।
କହିବେ ଆମେ ବୋହୂ କରିକି ଆଣିଥିଲୁ ଆମେ ସବୁ କରି
ହଁ। ଭାଇଙ୍କ ସହିତ କଥା ହେଇନୁ?
ହଁ ସେ ଏବେ ଡିଉଟିରେ ଅଛନ୍ତି ତ ସେ କଲ କରିଥିଲେ ଟିକେ ସମୟ କଥା ହେଇକି ରଖିଦେଲେ ସାଢେ ସାତଟା ବେଳେ ମୋ ଦେହ ଭଲ ନଥିଲା ତ ମୋର ଅଣ୍ଟା ପେନ୍ ହଉଛି। ପେଟ କାଟୁଚି ସେଥିପାଇଁ ସେ କହିଲେ କି ଟିକେ ରେସ ନା ମୁଁ କହିଲି ରେଷ୍ଟ ନେବି ଆଉ ରୋଷେଇ ତମେ ଆସୁନ କରିଦେବ।
ତାପରେ ରୋଷେଇ କରୁଥିଲି। ଏମିତି କହିକି କଲ୍ କାଟିଛି। ମୁଁ କହିଲି ରୁହ ମୁ ପଛରେ କରିବି ମୋ ଦେହ ଭଲ ଲାଗୁନି।
ଓହୋ ହଁ।
ଏଇ ଡ୍ୟୁଟି ଆଜି ନର୍ମାଲ ଡିଉଟିର ସହି କଥାଇଯାଉଛି ନ ହେଲେ ଏୟପୋର୍ଟ କ ଗଲେ ମୋବାଇଲ ସୁଇଚ ଅଫ୍। ପୁରା ଆଠ ଘଣ୍ଟା ପର୍ଯ୍ୟନ୍ତ ଦଶ ଘଣ୍ଟା ପର୍ଯ୍ୟନ୍ତ ଯାଇକି ଆସିଲେ ରୁମକୁୁ କଥ କଥାବାର୍ତ୍ତାରେ ନାଇଟ୍ ଡୁଟି ଗଲେ ନା ଆଠଟାରୁ ମୋବାଇଲ୍ ସୁଇଚ୍ ଅଫ ଯେ ସକାଳ ସାତଟା ପର୍ଯ୍ୟନ୍ତ
ସମସ୍ତଙ୍କ ଦେହ ଭଲ ଅଛି?
ହଁ ସମସ୍ତଙ୍କ ଦେହ ଭଲ ଅଛି ଆଉ କାଲି ଯାତ୍ରା ହେ ଏକ କୁଆଡେ ଯାଇନ ତାହେଲେ ସ୍ନାନ ପୂର୍ଣ୍ଣମୀରେ
ହଁ ମ ମୁଁ କ ଯାଏ ତମେ
ହଁ ଆମ ଏଠି ଆମ ଗାଁ ରେ ଜଗନ୍ନାଥ ମନ୍ଦିର ଅଛି କହୁ ନଥିଲି କାଲି ସ୍ନାନ ପୂର୍ଣ୍ଣମୀ ହେଇଥିଲା ଯେ ସେଠିିକେ ଯାଇଥିଲି ବୁଲିକି ଆସିଲେ ମୁଣ୍ଡଆଳି ଠାର କୃଷ୍ଣାନ ଯାତ୍ରା ଦେଖିକି ଆସିଲେ ଆଉ ଯାଇକି ସୁନାବେସକୁ ଯିବ ନହେଲେ ରଥଯାତା ଦେଖି ଯିବି ଯିବି ଆଉ
ଓ ହଁ ହଁ।
ଯିବି ଟିକେ ବୁଲାବୁଲି କରିକି ଆସିବି ସ୍ନାନ କାଲି କେତେ ଲୋକ ତଥାପି କେତେ ଲୋକ ଯାଇଥିଲେ ଗୁଡ଼ାଏ ଲୋକ ଯାଇଥିଲେ।
ହୁଁ ହୁଁ ହୁଁ। ମନ୍ଦିର ଜାଗା ମାନେ ସେଇଠୁ ଶାନ୍ତି ଜାଗା ଆଉ କୋଉଠି ନାହିଁ ମତେ ଲାଗେ।
ହୁଁ ମୁଁ ଶନାରୁ ଶନିବାର ଏଠି ମହାମାଇ ମନ୍ଦିରକୁ ସନ ମନ୍ଦିର ଅଛି। ମୁଁ ଯାଉଥିଲି ଯେ ଏବେ ଆଉ କେବେଠୁ ଯାଇନି ଯିବା ଆଉ। ନେଲେ କେବେଠୁ ଯାଇନା ଆଗରୁ ଯାଉଥିଲେ।
ମାନେ ସେଇ ଓଷା କର କି?
ନାଇଁ ଓଷା କରୁନି କେବଳ ଠାକୁରଙ୍କୁ ମାନିକି ଯାଏ ସାମନିଙ୍କୁ ମହାମାଇଙ୍କୁ
ଓ ହୋ ହଁ।
ଶନିବାରେ ଆଇଁଷ ହେରିକା ଖାଇଏନି ତ ସେଥିପାଇଁ ଯାଏ। ମଝିରରେ ସୋନି ମନ୍ଦିର ଆମ ଗାଁ ରେ ଗୋଟେ ଯଜ୍ଞ ହେଇଥିଲା ଯେ ସେଇଜ୍ଞ ରେ ଗୋଟେ ଗୋଟେ ଆଜ୍ଞାରେ ମୁଁ ବସିଥିଲି ତ
ହୁଁ।
ଥିପାଇଁ ଏକୋଇଶି ଦିନ ଯାଏନୁହଁ ଆମିଷ ପୋଡା ପୋଡି ଘର ଯାହା ବାହହାର ଯିଏ ଜିନିଷ କିଛି ଖାଉନଥିଲୁ ଏକୋଇଶି ଦିନରେ ଆଉ ସାତ ଦିନ ନୁହଁ
ହୁଁ।
ସେଦିନ ବିନା ପିଆଜ ରସୁଣ ବିନା ତେଲ ଆଉ ଉଷୁନା ଏହାର କିଛି ଖାଉନଥିଲି।
ହଁ ହଁ।
କେବଳ ଆରୁ ଆପୁଣି ତେଲ ପୋଡିବନି ତେଲ ପଡିବନି କହୁଥିରେ। କେବଳ ଯୋଉ ଡାଲଟା ଘିଅ ଡାଲଟା ଘିଅ ଫୁଟେଇ ଖାଇଲେ କଣ ଭଲ ଲାଗିବ? ଏମିତି ଅରୁଆ ଡାଲି ଟିକେ କରିଦିଏ କଣ ଟେ ସାଲା ଢା କରିଦିଏ ଏମିତି କରିକି ଖାଇଦିଏ। ଉପମାହାକା କରିଦି ଏମିତି ଖାଇକି ରହିଥିଲି ସାତ ଦିନ ତାପରେ ଏକୋଇଶି ଦିନ ପର୍ଯ୍ୟନ୍ତ ପଡାପୋଡି ଖାଉନଥିଲି ଆରୁ ଆଗେ ବେଳ ଖାଇକି ଏମତି ରହୁଥିଲି। ସେଇଦିନ ଠାକୁରଙ୍କୁ ଗୋଟେ ମାନିବାରେ ଅଛି ଆଉ ସେଇଦିନ ଆଇଁଷ ଶନିବାର ଉଶହ ନେ ନହେଲେ ଆଗରୁ ଶନିବାର ଆଇଁଷ ଖାଇଦିଏ।
ହଁ ହଁ। ହଉ।
ହଁ ହଉ।